ଆଜ୍ଞା ନମସ୍କାର,
ସୁପ୍ରଭାତ, ଭଲ ଅଛନ୍ତି ମ୍ୟାଡ଼ାାମ।
ଆଜ୍ଞା ସୁପ୍ରଭାତ, ଭଲ ଅଛି ଆପଣ କେମିତି ଅଛନ୍ତି?
ତ ବହୁତ ଜଗନ୍ନାଥଙ୍କ ଦୟାରୁ ବହୁତ ସୁନ୍ଦର ରେ ଅଛି ସବୁ ଜଗନ୍ନାଥ ତ ସମସ୍ତଙ୍କୁ ଭଲରେ ରଖିଛନ୍ତି ଆପଣଙ୍କୁ ବି ଭଲରେ ରଖିଥିବେ।
ଆଜ୍ଞା, ଆମକୁ ବି ବହୁତ ଭଲରେ ରଖିଛନ୍ତି। ପ୍ରଭୁ ଜଗନ୍ନାଥ ତାଙ୍କ ଦୟାରେ ତ ସବୁ କିିଛି,
ଆଜ୍ଞା।
ତ ଆସୁଚନ୍ତି ରଥଯାତ୍ରାକୁ, ଆସନ୍ତୁ ଆପଣ କେବେ ଆମ ଅଞ୍ଚଳ ବୁଲିବାକୁ ରଥଯାତ୍ରାରେ, ବହୁତ ଲ ହୁଏ ଆମ ଏପଟେ, ରଥଯାତ୍ରା ଟା ବହୁତ ଭଲ, ହୁଁ।
କଣ ପୁରୀ ଠାରୁ ବି, ବହୁତ ବଡ ଆକାରରେ କି?
ନା ନା ସେମିତି ନାଇଁ, ପୁରୀଠୁ ଆଉ ବଡ କୋଉଠି ଅଛି କହୁନାହାନ୍ତି? କିନ୍ତୁ ଭଲ ହୁଏ, ପୁରୀ ଟା ତ ସବୁଠୁ ବଡ ହୁଏ। ହଁ, ତିନୋଟି ରଥ ହୁଏବା।
ଆରେ ବାଃ, ଏଇତ ବହୁତ ବଢିଆ ବିଷୟ ଟିଏ ଆପଣ କହିଲେ, ପୁରୀ ଭଳିଆ ତାହେଲେ।
ସେକେଣ୍ଡ ପୁରୀଟା ଆମ କୋରାପୁଟରେ ପା।
ଆଛା ଆଛା, ବହୁତ ସୁନ୍ଦର ବିଷୟ।
ଆସୁ ଆସୁନାହାନ୍ତି, କେବେ ବୁଲିବାକୁ? ନିଶ୍ଚୟ ଦେଖିବେ ରଥଯାତ୍ରାଟା, ବହୁତ ଭଲ।
ନିଶ୍ଚୟ ଯିବି ମ୍ୟାଡ଼ାମ, ମୁଁ ରଥଯାତ୍ରା ବି ଦେଖିଯିବି ଆ ଆପଣଙ୍କର କୋରାପୁଟର ଦେଓମାଳି ପର୍ଯ୍ୟଟକ ବି ଦେଖିଯିବି। ଯୋଉଟା କି ଆମେ ତ ଜାଣିନୁ, କିନ୍ତୁ ଲଦାଖ ବୋଲି ଶୁଣିବାକୁ ମିଳୁଚି ଆପଣଙ୍କ ଏରିଆ।
ଆଜ୍ଞା ଆଜ୍ଞା ଆଜ୍ଞା। ପୁରୀକୁ କେବେ ଯାଇଛନ୍ତି ଆପଣ ରଥଯାତ୍ରା ଟାଇମ୍ ରେ?
ରଥଯାତ୍ରା ସମୟରେ ତ ଯାଇନି କିନ୍ତୁ ଅଲଗା ସମୟରେ ଯାଇଚି, ଜଗନ୍ନାଥଙ୍କୁ ଦେଖ ଦେଖିଚି, ଆଉ ଜଗନ୍ନାଥ ତ କାଇଁ ଡରି ଲଗେଇ ନାହାନ୍ତି, ରଥ ତାଙ୍କ ଦୌଡି ଛୁଇଁବା ପାଇଁ।
ଆଜ୍ଞା ଆଜ୍ଞା। ଥରେ ଯାଆନ୍ତୁ ରଥଯାତ୍ରା ଟାଇମ୍ ରେ, ବହୁତ ଭଲ ଲାଗିବ, ଭିଡ଼ ତ ବହୁତ ଥାଉଚନ୍ତି। କିନ୍ତୁ ଠାକୁର ବି ଦର୍ଶନ, ଆଉ ବାହାରେ ଥାଉଛନ୍ତି, ତ ଦେଖିବାକୁ ଭଲ ଲାଗିବ। ଠାକୁର ବାହାରେ ଥିବେ, ରଥଯାତ୍ରା ସମୟରେ, ଦେଖାଦେଖି କରିବ। କୁ ଟାଣା ଟାଣି କରିବାକୁ ରଥ, ଭିଡ଼ ଦେଖିଲେ ତାପରେ ସମୁଦ୍ର କୂଳକୁ ଯିବେ, ସବୁ ମଜା କରିକି ଆସିବେ, ଭଲ ଲାଗିବ ଆଉ।
ଆଜ୍ଞା, ବହୁତ ଭଲ ବିଷୟ ଟିଏ ଆପଣ କହିଲେ, ଆଛା କୋରାପୁଟରେ ସମୁଦ୍ର ଅଛି କି?
କୋରାପୁଟ ରେ ନାହିଁ ଆଜ୍ଞା, ପୁରୀକୁ ଅଛିବା? ପୁରୀରେ ମଜା ଗୋଟେ ଅଲଗା ଆଉ।
ସେ ଜଗନ୍ନାଥଙ୍କ ଦେଉଳରେ ମଜା ଅଲଗା, ଆଉ କି ନେଇକି। ଆପଣ ରଥଯାତ୍ରା କୁ ପସନ୍ଦ କରୁଚନ୍ତି?
ହଁ ମୋତେ ଓଡ଼ିଆର ସବୁ ପା, ସବୁ ପର୍ବପର୍ବାଣି ମୋତେ ବହୁତ ପସନ୍ଦ।
ବର୍ଷା।
ଆମ ତ ପୂଜା ପାଠ ଗୁଡ଼ାକ ସବୁବେଳେ ଚାଲିଥାଉଚି ମାସକୁ। ବି ଭଲ ଲାଗେ ମତେ ସବୁ ପର୍ବ ଗୁଡାକ।
ବାର ମାସରେ ତେର ପର୍ବ ନା?
ଆଜ୍ଞା। ଏବେ ତ ରଜ ଟା ସରିଚି। ରଜ ଟା ସରିଲା ଯେମିତି, ଏବେ ରଥଯାତ୍ରା ଟା ଆସୁଛି ଆଉ, ରଜ ଟା ବି ଆମେ ବହୁତ ଏଞ୍ଜୟ କରିଚୁ।
ଝୁଆ ମାନେ ସ ସବୁ ମିଶିକି, ଝୁଲା ଫୁଲା ବନେଇକି, ପିଠା ପଣା କରିକି, ଝୁଲା ଝୁଲି ସଜା ଆସଜି କରିକି, ସବୁ ସଜବାଜ ହେଇକି କେତେ ସୁନ୍ଦର କରିକି ଝୁଲାକୁ ଝୁଲିଚୁ। ବହୁତ୍ ମଜା କରୁଚୁ ରଜରେ ବି।
ଆଚ୍ଛା-ଆଚ୍ଛା-ଆଚ୍ଛା। ରଜ ଆମେ ତ ପାଳୁନୁ ଆମ ଭଉଣୀ ମାନେ ପାଳୁଚନ୍ତି, ଆମେ ତାଙ୍କ ପାଇଁ ଦୁଳି ବନେଇ ଦଉଚୁ। ଦୋଳି ବନେଇଦଉ। ଯୋଉ ଭାଇ ମାନଙ୍କର କର୍ତ୍ତବ୍ୟ ଆମେ ପାଳନ କରୁଚୁ ଆଉ ତାଙ୍କୁ ଦୋଳଉ ବି। ତାଙ୍କ ଦଳ ହଉ ଯି ତ ଉଲ୍ଲିବନି ଆପଣ ତ ଜାଣିଥିବେ କିଛିଟା ଝିଅ ଅଛନ୍ତି ଏ ଦୋଳିଟାକୁ
ହଁ-ହଁ ଥରେ ଝୁଲିଲେ ଆଉ ଉଲିବାକୁ ଇଚ୍ଛା ହୁଏନ ବା। ହଁ ବହୁତ୍ ମଜା ସେଗୁଡ଼ାକ।
ଆଜ୍ଞା, ଆମେ ଜୋର-ଜୋର ରେ ତାଙ୍କୁ ପେଲିଦଉ ତାଙ୍କେ ଭାଇ ବହୁତ୍ ଡର ଲାଗୁଚି ଡର ଲାଗୁଚି ଓଲ୍ହେଇ ଦିଅ ଓଲ୍ହେଇ ଦିଅ କହିକି ଓଲ୍ହେଇ ପଡନ୍ତି।
ହଁ ବା ମତେ ବି ବହୁତ୍ ପସନ୍ଦ ବା ଝୁଲିବାକୁ। ମୁଁ ବି ଝୁଲିଲେ ଜଲ୍ଦି ଓହ୍ଲିବାକୁ ଆଉ ଇଚ୍ଛା କରେନି, ମତେ ଖାଲି ଝୁଲାଅ ବୋଲି କୁହେ।
ଆଚ୍ଛା-ଆଚ୍ଛା ଏଇତ ବହୁତ୍ ଭଲ ବିଷୟ ରଜ ଦୋଳି ତାହଲେ ଆପଣଙ୍କୁ ବହୁତ୍ ପସନ୍ଦ।
ହଁ ମତେ ବହୁତ୍ ପସନ୍ଦ ରଜ ହୋଲି ହୋଲିଟା ବି ମତେ ବହୁତ୍ ପସନ୍ଦ।
ଆଚ୍ଛା-ଆଛା-ଆଚ୍ଛା, ଆଚ୍ଛା ଆପଣଙ୍କୁ ହୋଲି ବି ବହୁତ୍ ପସନ୍ଦ ହୋଲି ପର୍ବ ବି
ହୋଲି ଟା ବି ଏ ବର୍ଷ ଟା ବହୁତ୍ ଭଲସେ ମଜା କରୁଚୁ ହୋଲିରେ ବି ବହୁତ୍ ସବୁ ସାହି ପଡିଶା ମିଶିକି ଖେଳୁ। ସାହି ସାହିରେ ବୁଲାବୁଲି କରୁ, ସମସ୍ତଙ୍କୁ ଡାକି ଡାକିକି ହୋଲି ଲଗଉ। ତାଙ୍କେ ବି ଆସନ୍ତି ବାହାରେ ସବୁ ଆମ ସାଙ୍ଗେରେ ଆସିକି ହୋଲି ଖେଳନ୍ତି, ବହୁତ୍ ମଜା କରୁ ହୋଲିରେ ବି ଆମେ।
ଆଚ୍ଛା।
ଆଜ୍ଞା।
ଆଉ ଆପଣଙ୍କୁ ଦୀପାବଳି ପସନ୍ଦ?
ହଁ ସେଇଟା ବି ମତେ ବହୁତ୍ ପସନ୍ଦ, ଦୀପାବଳିରେ ବି ସବୁ କେତେ ସୁନ୍ଦର ବାଣ ଫାଣ ଫୁଟାଇକି ମଜା କରୁ ରାତିରେ। ଦୀପ ସବୁଆଡ଼େ ଜାଳିକି ଘର ସାରା ଲିଚୁ ଲାଇଟ୍ ଜଳେଇକି ସବୁ ବାହାରେ ବାହାରିକି ଭଲ ଆଉ ଭଲ ଲା ଗେ ଦୀପାବଳିଟା ବି
ଦିନ ସାରା ଲିଚୁ ଲାଟିି ସଜାନ୍ତି, ଆଉ ରାତିରେ ଲିଚୁ ଲାଇଟ ଜଳାନ୍ତି ତାହେଲେ ନା।
ଆଜ୍ଞା-ଆଜ୍ଞା।
ସେ ତାହେଲେ ଏ ତ ବହୁତ୍ ଧୁମଧାମ୍ ପର୍ବଟିଏ ଆପଣ କହିଛନ୍ତି ଆମର ଅପେକ୍ଷା ଦୀପାବଳି ତ ଆପଣ ଜାଣିଥିବେ, ବହୁତ୍ ସୁନ୍ଦର୍ କି ପା ତ ହୁଏ ଏଇ ଜାଗାରେ।
ହୁଁ-ହୁଁ-ହୁଁ ଦୀପାବଳି ଟା ତ ସବୁଆଡେ ଭଲସେ ହେଇଥାଏ। ସେଇଟା ଗୋଟେ ଭଲ ପର୍ବଟା ଆଉ।
ଆଜ୍ଞା ଆପଣ ଯେପରି ଲିଚୁ ଲାଇଟ୍ କଥା କହିଲେନି କି, ଆମର ଗୋଟେ ପାହାଡ ଅଛି ପୁରା ପାହାଡଟା ସାରା ଆମେ ଲିଚୁ ଲାଇଟ୍ କରିଦଉ।
ହଁ କାଇଁ ସେମ୍ତି କଣ ଅଛି ନା କଣ ତାର ରୁଲସ୍ ଟା ନା କଣ।
ଏଇଟା ଆମ କାଳିୀମାତାଙ୍କ ମନ୍ଦିର।
ହଁ ସେଇଠି ତୋର ଦୀପାବଳିରେ ସେ କାଳୀ ମାତାଙ୍କୁ ହି ପୂଜା ହୁଏ। ତାଙ୍କ ପାଇଁକା ସେଇଠି ମନ୍ଦିରଟା ଅଛି ନା କଣ?
ହଁ ସେଇ ଗୋଟେ ମନ୍ଦିର ପାଇଁ ପୁରା ପାହାଡଟା ସାରା ଗୋଟେ ଦିନ ଆଲୋକିତ ହୁଏ। ଆଉ ବୋହୁତ ସୁନ୍ଦର ମଧ୍ୟ ଦେଖାଯାଏ। ସା ଯିଏ ଯେମିତି ଥରେ ଆସିକି ଦେଖିବ ବୋଲେ ତାର ମନ ବୋହୁତ ସୁନ୍ଦର ଲାଗିବ ତାକୁ ଇଏ କି
ହୁଁ କୋଉ କୋଉ ପାହାଡଟା ସେଇଟା?
ଏଟା ହୋଉଚି ଜିରିଙ୍ଗସରା ପାହାଡ।
ଆଜ୍ଞା ସେଠି ମାତା କାଳୀଙ୍କ ମନ୍ଦିରଟା ଅଛି।
ଆଜ୍ଞା।
ଆପଣଙ୍କ ପାଖରେ ହେବ ସେଇଟା।
ହଁ ମୋଠୁ ବୋହୁତ ପାଖରେ ଆମ ଘରଠୁ ବୋହୁତ ପାଖରେ। ଆମ ଘରେ ବି ସେଇ ଜାଗାକୁ ଯାଆନ୍ତି ପୂଜା କରିବା ପାଇଁ।
ଆଚ୍ଛା ଆଚ୍ଛା ସେଠିତ ଖାଲି ଦୀପାବଳି ପର୍ବଟାରେ ଯାଆନ୍ତି ନା ଏମିତି ଖାଲି ଦିନଟାରେ ବି ବୁଲା ବୁଲି କରିବାକୁ ଯାଆନ୍ତି?
ନାଇଁ ଦୀପାବଳିରେ ହିଁ ଯାଆନ୍ତି କାହିଁକି ନା ଦୀପାବଳିରେ ପ୍ରାୟତଃ ସମ ଏତେ ସାଧାରେ ଥାଆନ୍ତି ନା କାର୍ତ୍ତିକ ମାସଟିଏ ଥାଏ।
ହୁଁ ହୁଁ ହୁଁ।
ଉଁ ହୁଁ ସେଟା ପାଇଁ ପବିତ୍ର ସ୍ଥାନଟା ନା ସେଇଟା। ସେଟା ପାଇଁ ଯାଆନ୍ତି ଆଉ କିଛି ସମୟରେ ବି ଭକ୍ତ ମାନେ ଯାଆନ୍ତି। କିନ୍ତୁ ଭକ୍ତମାନାନଙ୍କୁ ଡର ବି ଲାଗେ କଣ ପାଇଁ କହିଲେ ସେଟା ବାଘର
ହଁ ହଁ ହଁ ହଁ ଆଜ୍ଞା ଆଜ୍ଞା। ସେ ବାଘଟା କ ଡର ସମସ୍ତଙ୍କର ଆଉ। ଆଁ ବାଘ ଭାଲୁ ଗୁଡାକ ବି ଅଛି ତାହେଲେ ତମ ଏରିଆରେ।
ଆଜ୍ଞା ବୋହୁତ ପରିମାଣରେ।
ଏମିତି ବାହାରି ପଡନ୍ତି ତାଙ୍କ ଇଚ୍ଛାରେ ନା କଣ ସେମିତି କିଛି ତାଙ୍କର ଦିନ ଅନୁସାରେ ବାହାରନ୍ତି। ସନ୍ଧ୍ୟା ଟାଇମ୍ ନା ସକାଳ ଟାଇମ୍ ନା ଏମିତି
ଅଛନ୍ତି ଯିଏ କି ବୋହୁ ତ ଜାଣିଚ ତ ଜଙ୍ଗଲରେ ବି ଆଜିକା ଡେଟରେ ବୋହୁତ ପରିମାଣରେ କାଠ ଫାଠ କାଟି ଦୋଉଚନ୍ତି। ଏମିତି ଜଙ୍ଗଲକୁ ଦୁସ୍ ବ୍ୟବହାର ଅପ ବ୍ୟବହାର କରୁଚନ୍ତି। ସେଇ ସମୟରେ ବାହାରି ପଡନ୍ତି ବେଳେ ବେଳେ।
ଆଜ୍ଞା ଆଜ୍ଞା ଆଉ କିଛି କଣ ହୁଁ ହୁଁ ହୁଁ ତାହେଲେ ଆପଣଙ୍କୁ ପଶୁ ପକ୍ଷୀ ଗୁଡାକ ଭଲ ଲାଗେ।
ଭଲ ବି ଲାଗେ କିଛିଟା ପଶୁ ପକ୍ଷୀଙ୍କୁ ଆଉ ଡର ବି ଲାଗେ। ଯେମିତିକ ମୟୂର ମୟୂର ତ ମତେ ବୋହୁତ ପସନ୍ଦ।
ଆଜ୍ଞା ମୋତେ ବି ବୋହୁତ ପସନ୍ଦ ମୟୂରଟା ତାପରେ ସୁହା ସେଇଟା ବି ମତେ ଟିକେ ବୋହୁତ ଇଚ୍ଛା ହଁ। ବାଓ କେତେ ଭଲ ତାହେଲେ ଆପଣ ଦେଖୁଥିବେ।
ଆରେ ଆମ ଆପଣ ଆମ ମାଙ୍କୁ ନାଇଁ କି ଆମର ସେ ଯୋଉ କଳା ବାଦଲ ହେଇଗଲେ। ମୟୂର ଯାକ ପଳେଇ ଆସିବେ ବୋଲେ ଆମ ମା ଆସିକି ସବୁ ଆପଣ ଜାଣିଥିବେ ମକା, ମକା ଜାତୀୟ ଖାଦ୍ୟ।
ହଁ ହଁ ତାଙ୍କେ ସବୁ ଖାଆନ୍ତି ନାଇଁ।
ହଁ ସେଇଗୁଡାକ ଖାଦ୍ୟ ଖାଆନ୍ତି ଆଉ ପୁରା ବିଞ୍ଛି ହେଇ ପଳାନ୍ତି ତାଙ୍କ ପିଞ୍ଛ ଯାକ ଆମ ଛାତ ଉପରେ ପଡିଯାଏ।
ହୁଁ ହୁଁ ହୁଁ ବର୍ଷା ଟା ହେଲେ ତାଙ୍କେ ନାଚନ୍ତି କୁହନ୍ତି ସତ ନା କଣ?
ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ସୁନ୍ଦର ଏ ଆପଣ ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହେଇଯିବେ ଆରେ ଏ
ହଁ ବହୁତ ଭଲ ଲାଗୁଥିବ ନା ପାଖେରେ ଦେଖିବାକୁ ସେଇ ଜିନିଷ ଟା ଗୋଟେ।
ଆଜ୍ଞା ଏଇଟା ତ ଗାଁ
କେତେ ମଜା କରୁଥିବେ ଆପଣ ଦେଖିକି ବହୁତ ଖୁସି ଲାଗୁଥିବ ନାଇଁ? କି ଆମର କାହିଁ ସେଇ ଭାଗ୍ୟ ଆଉ ଆପଣଙ୍କ ଘରେ ଆସିକି ନାଚ ଛନ୍ତି ମୟୂର ଦେଖୁ ନ୍ତିକି
ହେମତି ନାଇଁ ମ୍ୟାଡାମ ମଜା ବି ଲାଗେ ପ୍ଲସ ଡର ବି ଲାଗେ ବେଳେ ବେଳେ।
ବହୁତ ସା ସାଉଣ୍ଡ୍ ବି କରନ୍ତି ମୟୂର ମାନେ କୁ କୁ ଏଇ ବେଳେବେଳେ। ଆଉ ବେଳେ ବେଳେ ତ ଏଇ ଜଙ୍ଗଲ ପରିବେଶ ନା ଟିକେ ଡର ବି ଅଛି।
ଆଜ୍ଞା।
ଆଉ ଆପଣ ଏବେ ତାହେଲେ ରଥଯାତ୍ରାଟି ପାଳନ କରିବେ ନେଇକି ମ୍ୟାଡ଼ମ୍।
ନିଶ୍ଚୟ।
ରଥଯାତ୍ରା ଆପଣଙ୍କ ବହୁତ ଭଲ ଆକାରରେ ହୁଏ ପା?
ହୁଁ ବହୁତ ଭଲ ହୁଏବା। ରଥଯାତ୍ରାଟା ବହୁତ ଭଲ ହୁଏ।
ହଉ ମୁଁ ମୋ ପରିବାରକୁ କହିବି ଖରପୋଟ ଦିନେ ରଥଯାତ୍ରା ଦେଖିଯିବାକୁ ବୋଲି।
ନିଶ୍ଚୟ ଆସନ୍ତୁ ପରିବାର ସାଙ୍ଗରେ ମିଶିକି ଆସନ୍ତୁ ତାପରେ ବୁଲାବୁଲି କରନ୍ତୁ ଯାତ୍ରା ଟା ବି ଦେଖନ୍ତୁ ବହୁତ ଭଲ ହୁଏ।
ଆଜ୍ଞା।
ହୁଁ ବର୍ଷା ଦିନଟା ତ। ଟିକେ ଆସିବା ଯିବା ପାଇଁ ବି ଅସୁବିଧା ଉଁ ଦେଖିକି ଆସିବେ ଆଉ କଣ।
ଆଜ୍ଞା ଆଜ୍ଞା ଆମର ଗୋଟେ ଉଁ ପରିବାରର ଗୋଟେ ଯ ବ୍ୟକ୍ତିଙ୍କର କୋରାପୁଟ ଜିଲ୍ଲାରେ ଚାକିରି ହୋଇଛି।
ଆଜ୍ଞା ଆଜ୍ଞା ଆପଣଙ୍କର ହଁ ହଁ ସମ୍ପର୍କୀୟ ନାଇଁ?
ଆଜ୍ଞା ସମ୍ପର୍କୀୟ।
ହଉ ମ୍ୟାଡ଼ାମ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା।
ମୋତେ ବି ବହୁତ ଖୁସି ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି। ଧନ୍ୟବାଦ।
ଧନ୍ୟବାଦ ମ୍ୟାଡ଼ମ୍ ନମସ୍କାର ଜୟ ଜଗନ୍ନାଥ ଆପଣଙ୍କ ପରିବାରକୁ ଶୁଭରେ ରଖିଥାନ୍ତୁ।
ଆଜ୍ଞା ଧନ୍ୟବାଦ।